ହାଲୋ।
ହାଲୋ ହଁ ମାମୁଁ ନମସ୍କାର।
ଭାଇ ହଁ ଭାଇ ପ୍ରଣାମ ଆଉ କଣ କରୁଚନ୍ତି? କଣ ଭାଇ? ଟିକେ ଲଗେଇଦିଏ
ଅଃ। ନାଇଁ ଏବେ ଖାଇ ପିଇକିନା ଆଇଥିଲୁ ଟିକେ ବାହାରେ ବୁଲୁଥୁଲୁ ଆଉ ପବନ ଖାଉଥୁଲୁ ଥଣ୍ଡା ପବନ। ହଁ।
ଆଉ ଆଉ କଣ ଖାଇଲେ କଣ କଣ ଖାଇଲେ ଏମିତି କଣ ଆଜି ହେଇଥିଲା କି।
ହଁ ଆଜି ଗୋଟେ।
ହୁଁ କୁହ।
ଆମର ଗୋଟେ ଭୋଜି ଥିଲା ଭାତ, ଡାଲି। ଭାତ, ଡାଲି, ଖଟା, ପାସ ଖାଇଥିଲୁ।
ଖାଲି ଭାତ ଡାଲି ଖାଇକି। ତ କଥା କଥା କଟଉଛନ୍ତି। ପଳେଇ ଆସନ୍ତୁ ଆମ ପାଇକି ଆଡେ ଟିକେ ପଳେଇଆଇଲେ। କୋଉଠି କଣ ଘରେ ଏଇଟା ହେଇ ମାନେ ତିଆରି କରିଥିଲେ ନା କୋଉଠି କଣ ଆସିଥିଲା ହଉଚି ଭୋଜି?।
ଏବେ ଦେଖି। ଦେଖିଲ କ୍ଲିୟର ଆଇଲାକି ଦେଖିଲ ମୁଁ ବାହାରକୁ ପଳେଇଆଇଲି। ଏବେ।
ହଁ ହଁ ଏବେ ଠିକ ଠାକ ସବୁଛି କୁହ ହଁଁ ଠିକ ଠାକ ଶୁଭିଲା। ଆଉ କୁହନ୍ତୁ ଆଉ ଆଜି କଣ ଆଜି ବର୍ଷା ପବନ କଣ କେମିତି ହେଇଛି ତମ ଆଡେ।
ଏଇ ବର୍ଷା ଯୋଗୁ ତ ଟିକେ ନେଟ୍ ପ୍ରୋବ୍ଲେମ ହଉଛି ଆଉ ନହେଲେ କାହିଁ ଏତେ ଅସୁବିଧା ହୁଅନ୍ତା କି। ବୁଝିପାରୁଛନ୍ତି।
ନେଟ ପ୍ରୋବ୍ଲେମ ନେଟ ଅସୁବିଧା ହେଲେ ଆମେ କଣ କରିବା ଆମେ ସେମତି ମ୍ୟାଡାମକୁ ଜଣେଇବା। ଏଇ ମାଡାମ ଆମେ ଜଉ କଥା ହଉଛୁ ବର୍ଷା ଆସା ଆମେ। କୋଉଠି କଥା ହେବି ବିଲରେ କଥା ହେଲେ ଗାଇ ବୋବୋଉଛି। ପଡିଆରେ କଥା ହେଲେ ଛେଳି ବୋବୋଉଛି। ଘରେ କଥା ହେଲେ ଛୁଆ ବୋବୋଉଛି। ଗାଁରେ ହଉଛି ଆମେ ତ ସେ ଆମ କଥା ସେ ଟିକେ ଶୁଣିବା ଦରକାର। ସତ କଥାବି ଶୁଣିବା ଦରକାର ଖାଲି କହିଲେ କଉଠି ଚଢେଇ ବୋବଉଛି। ସିଏ ବୋବଉଛି କରି କାଟିଦେଲେ ମାନେ କାଟିଦେଲେ ଆମ କଥାକୁ ଆଉ ହବ କି। କଣ ଆମେ ତ ସବୁବେଳେ ଚେଷ୍ଟା କରୁଛୁ ତ ତମେ ଆମ କଥାଟା ଶୁଣିବା ଦରକାର ନା ନାଇଁ। ହଁ ଆଉ ତମେ କଣ କହୁଛି ଏଇ ବାବଦରେ। କୁହ ମୁଁ ତ ମୋର ଏଇ ମୋର ଏଇଛି ପୁଣି ରଖି ତମେ କଣ ରଖ। ତ କହିଲ।
ନା ମୋ ମୋ ମତରେ ବି ଆପ। ଆପଣ ଯାହା କହୁଛନ୍ତି ଆପଣଙ୍କ କଥାରେ ମୁଁ ଶିର ଧାର୍ଯ୍ୟ ବୁଝୁଛନ୍ତି।
ହଁ ହଁ।
ଆଉ ଆଉ ଆପଣଙ୍କ ବିଷୟରେ କିଛି କଣ ଖାଇଥିଲି ଟିକେ କହିଲେ କହିଲେ ମତେ। ମତେ ଭଲ ଲାଗିବ ଆପଣ କଣ ଖାଇଥିଲେ ଟିକେ କୁହନ୍ତୁ।
ମୁଁ ଆଜି ଖାଇଥିଲି ଭାତ, ଡାଲି ଆଉ ଘାଣ୍ଟ। ସେ ଆମର ଗୋଟେ ଘର ସେ ଭାଙ୍ଗି ଦେବି। ସେ ଆଣିକି ଦେଇଥିଲେ କହିଲେ ଆଉ ଆସିଥିଲା କଣ ତା କଉ ସାର୍। ସାରେ କଣ ମାନେ କଣ ଅବସର କଣ ନେଲେ ନା କଣ ନେଲେ ଏମିତି। କହିଲୁ କିଏ ଯାହା ଵି ହଉ ମତେ ଦବ ମୁଁ ଖାଇଦେବି ମୋର ଅବସରର। ବୁଝିଗଲି ହ୍ନୁ। ସେଯାହା ଵି ହଉ ମୁଁ ସେ ନିଅନ୍ତୁ। ଅବସର ନିଅ ଯାହା ହଉ ମତେ ସାଙ୍ଗେ ସାଙ୍ଗେ ଦବ ଖାଇଦେଵି ଗଲା ଆଉ କଣ ଆଉ ଏଥିରେ। ଏଠି ବୁଝିବାର କଣ ଅଛି ଜାଣିଲ। ଆଉ ସେ ଦେଇଥିଲେ ଖାଇଦେଵି। ରୁଟି ଆଉ କ୍ଷୀର ଖାଇଦେଲି ଆଉ ଆଉ। କୁହ।
ଆମର ଵି ଘାଣ୍ଟଟା ଭଲଲାଗୁଥିଲା ତମକୁ ଘାଣ୍ଟ ଭଲଲାଗେନା।
ହଁ ଘାଣ୍ଟ ମୋର ପୁରା ପସନ୍ଦ। ସେ କଣ ହଉଛି। ଏଇ ବାହାରକି ଟିକେ କରିବାକୁ ସେ ସବୁ ପରିବା ପତ୍ର କାଟିକି ଟିକେ ଅସୁବିଧା ହଉଛି ଜାଣିଲେ। ଜାଣିଲେ ଆଉ ଆପଣଙ୍କ କଥା ଟିକେ ଶୁଭୁନି ତେଣୁ ଟିକେ। ପଦାକୁ ଆସନ୍ତୁ ହଁ ବାହାରିଲେ ନା ନାଇଁ ହାଲୋ। ହାଲୋ ଭାଇ ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ଭାଇ ଶୁଭୁଚି ଟିକେ ସିଆଡ଼େ ଗଲୁ। ହଁ ବେ କିଛି ନାହିଁ। ହାଲୋ। ହାଲୋ। ହୁଁ। ଚାଲିଥାଉ ଚାଲିଲେ କିଛି ଅସୁବିଧା ଅଛି। ହୁଁ ହଁ। ହାଲୋ ଦେଖିଆ ମୁଁ ଦେଖେ। କଣ କହୁନୁ ହଁ କାଟେ କାଟେ। ହାଲୋ ହାଲୋ।